କେମିତି ଅଛ?
ଭଲ ଅଛି ତମେ?
ମୁଁ ବି ଭଲ ଅଛି।
ଆଉ ରାଜ କିମିତି ସାରିଲା?
ହଁ ରଜ ତ ଭଲରେ ସରିଲା ପାଗ ବି ତ ପାଣିପାଗ ଭଲ ଥିଲା। ଯାହା ଅଳ୍ପ ଅଳ୍ପ ବର୍ଷା ହଉଥିଲା।
ହଁ ଭଲରେ ସରିବି ହୁଁ
କଲୁ ଆଉ ବନ୍ଧୁ ବି ସବୁ ଆସିଥିଲେ ଆମର ବୁଲିବା ପାଇଁ। ଆମ ପିଇସି ମାନେ ଆଉ ଆଉ ସବୁ ଏମିତି କଟିଲା ପିଠା ପିଠା ସବୁ ଖିଆ ହେଲା ଆଉ ଆମର ଏଠି ପଡିଥିଲା ରଜ ମଉଜ ପଡିଥିଲା।
ଓହୋ ଜନତା
କଣ କହିଲ?
ଜନତା ମଇଦନି
ନାଇଁ ଜନତା ମଇଦାନ ଆମର ଏଠି ଆମ ଯୋଉ ପାଖାପାଖି ଟାଉନ ଏରିଆରେ ପଡିଥିଲା। ପଢିଥିଲା ଗାଁ ମାନଙ୍କରେ ବି ହଁ ସେଠିକି ଯାଇଥିଲୁ ସେଠି ଦୋକାନ ଫୋକାନ ବି ସବୁ ପଡିଥିଲା। ଦୋଳି ବି ପଡିଥିଲା ପଟ ଫଟ ଉ ଉଠେଇଲୁ ଆସିଲୁ ଆଉ।
ହଁ ଆମ ଘର ପାଖରେ ବି ଏଠି ଗୋଟେ ଆମ ଘର ପାଖରେ ବି ଏ ଗୋଟେ ସେମିତି ପଡିଥିଲା ମାନେ ରଜ ମହୋତ୍ସବ। ହୁଁ ଆଉ ହ ଯୋଉ ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଉ ସବୁ ହୁଏ ଗୀ ତ ନାଚ ଏବେ- ଆସନ୍ତି ବିଧାଉକ ଇଏ ମାନେ ସବୁ। ଏ ସବୁ ଆସିଥିଲେ ତାପରେ ମାନେ ଛୋଟ ପିଲା ଖେଳିବା ଦୋଳି ପଡିଥିଲା ଛୋଟ ସାଇଜର ବୋଇତ ଭଳିଆ ଡୋଳି ପଡିଥିଲା ଆଉ ତାପରେ ଆଉ ଅଲଗା ଅଲଗା ଇଏରେ ମାନେ କାଠ ଯୋଉ କଣ ବାଉଁଶରେ ରଶିରେ ଏମତି ବୋହୁତ ସାରା ଡୋଳି ପଡିଥିଲା। ସଜା ହେଇଥିଲା ତାପରେ ଛୁଆ ଯୋଉ ଖସିବା ଚଢିବା ରାଉଣ୍ଡ ରେ ରାଉଣ୍ଡ କରିକି ବୁଲିବା। ଏମତି ବିଭିନ୍ନ ଦୋକାନ ବଜାର ମଲେଇ ବସିଲା ଏଇ ଯୋଉ ବାନା ଏଇ ଫିଏ ଏମିତି ସବୁ ପଡ଼ିି
ହଁ ମିନା ବଜାର ବି ସବୁ
ହଁ।
ହୁଁ।
ହଁ ସବୁ ଯୋଉମାନେ ସବୁ ବିଧାୟକ ହେରିକା ସେ ଯୋଉ ସବୁ ଇଏ ଫିଏ ଆସିଥିଲେ ମନ୍ତ୍ରୀ ଏମ୍ ଲ ଏ ମାନେ ସେମାନେ ସବୁ ଉ ଏମିତି ସବୁଦିନ ରହୁ ସବୁ ବର୍ଷ ହୋଉ ସେଥିପାଇଁ ସବୁ ଭାଷଣ ଦେଲେ ଇଏ କଲେ। ଥିଲା ଆଉ ଭଲ ହ ହଁ ଜଗନ୍ନାଥ କଳା ଉପରେ ନାଚ ନାଟ୍ୟ ଏମିତି ସବୁ।
ହଁ ଏଇ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ଟିକେ ଦେଖିବା ପାଇଁ ଛୋଟ ଛୋଟ ପିଲାମାନାନଙ୍କର ବେଶୀ ଟିକେ ଭଲ ଲାଗେ।
ହଁ ଛୋଟ ବଡ ସମ ସ୍ତେ ମାନେ ଇଏ କରୁଥିଲେ ଗୀତ ଗାଉଥିଲୁ ବି ଭଲ
ତମେ ତାହେଲେ ରଜରେ ସେଇ
ହଁ ଆମର ସେଇଠି ମାନେ ଦି ତିନି ଚାରିଟା ପାଞ୍ଚଟା ଗାଁ ଆ ନେଇ ଛାଡିକି ହେଇଥିଲା ତ ସେଇଠିକି ଯାଇଥିଲି ଆଉ ସେଠି ଯାଇଥିଲେ ଅଲଗା ଗାଁରେ ସବୁ ଦଉଳି ଫଉଳି ଲାଗିଥିଲା ଯାଇଥି ଥିଲି। ଆଉ ଇଏ ଜାଣିଛ ମଣି ଆରଡି ଆଖଣ୍ଡଳ ମଣି ଆରଡି
ହଁ ହଁ ସେଇଟା ମୁଁ ଯାଇଛି। ଦୁଇ ତିନି ଥର ଯାଇଛି।
ସେଠିକି ମୁଁ କେବେ ଯାଇନଥିଲି, ସେଠିକି ବି ବାବାଙ୍କୁ ଦର୍ଶନ କରିବାକୁ ସଂକ୍ରାନ୍ତିରେ ଯାଇଥିଲି।
ହଁ ମୁଁ ଆମେ ଯାଇଥିଲୁ, ମୋର ବି ମୋ ଝିଅର ମାନସିକ ଥିଲା। ତାର ର ଯୋଉ ଚୁଟି ପକେଇବା ମାନସି ସକ ସବୁ ରଖନ୍ତିନି। ସେଇଠିକ ଯାଇଥିଲୁ ବସ ଶୁଣୁ
ହଁ ଚୁଟି ପକେଇବା ପାଁଇ ମାନସିକ ହଁ।
ହୁଁ ସେଇଠି ଚୁଟି ପକେଇଲୁ। ଆଉ ସେଠି ଯାଇଥିଲୁ। ସବୁ ଭୋଗ ଫୋଗ ବି ତାଙ୍କର ତ ଉଁ ପଣା ଭୋଗ ଟା ତାଙ୍କର ହଉଛି ମାନେ ବଡ ଭୋଗ। ବଡ ଭୋଗ ବି ହୁଏ। ପଣା ଭୋଗ ବି ହୁଏ। ଆମେ ଯାଇଥିଲୁ।
କଦଳୀ ନଡିଆ ଛେନା କ୍ଷୀର ପକେଇକି।
ହଁ ବସା ଦହି ହଁ। ସବୁ ପଡିକି ହୁଏ।
ଗଂଜେଇ ହିଏ।
ହଁ ହଁ। ସେଟା ବହୁତ ଭଲ ଲାଗେ ନାଇଁ।
ହଁ ତାଙ୍କର ମେନ୍ ଇଏ ଦରକାର ଆଉ ପଣା କଦଳୀ ଖିରା ଆଉ।
ହଁ।
ଏଇଟା ହେଲେ ତାଙ୍କର ହେଲା ଆଉ କିଛି ଦର ଆଜ୍ଞା ସେତିକି ବି ଯାଇଥିଲି ମୁଁ। କରତୀ ଦିନ। ସଂକ୍ରାନ୍ତି ସୋମବାରେ ବି ପଡିଥିଲା ନା।
ପଡ଼ିଥିଲା।
ଆମ ଘରେ ତ ମୁଁ କେବେ ବି ଯାଇନଥିଲି
ହୁଁ କିଏ କିଏ ତମ ପରିବାର ସହିତ ଯାଇଥିଲ?
ହଁ ବାପା ମାମା ମୁଁ ମୋ ଦିଦି ଭାଇ ଭାଉଜ
କେତେ ଦୂରତା ତଥାପି କେତେ ସମୟ ଲାଗେ?
ସେଠି ଲାଗିଯାଏ ଲାଗିଗଲା ମାନେ କେତେ ଶହେ କିଲୋମିଟର ଭଳିଆ ହବ ହେଲା କିଲୋମିଟର। ହଁ।
ଆମକୁ ଚାଳିଶ ରୁ ପଇଁଚାଳିଶ ମିନିଟ ଲାଗେ
ଓହୋ ହୁଁ ହୁଁ। ହଁ ଏମିତି ଯିଏ ଯେମିତି ଚଲେଇଲା ସେଇ ଅନୁସାରେ ଆଉ ଗାଡି ଯେମିତିକି ବାଇକ୍ ରେ ଗଲେ ଜଲ୍ଦି ନେଇ ଯାଆନ୍ତିନିକି ଜଣେ କିଅଣ ହସିବ କାଲି ପଳେଇ ପାରିବ ଆଉ କଣ କଚୁ ଖାଇବାକୁ
ଆଜି ନାଇଁ ନାଇଁ? ଖାଇନି। ଖାଇନି ଏବେ ଖାଇବାକୁ ଆଜି କରିଥିଲି ଭେଣ୍ଡି ତରକାରୀ ଆମ୍ବୁଲ ଦେଇକି ଆଉ ସଜନା ଛୁଇଁ ଆଉ ମୁଁ ଉଠିଲି ପାଞ୍ଚଟା ପନ୍ଦରରେ। ଉଠିକି ଗାଧୋଇକି ସଫା କଲି ସ ସଫା କରିବାର ଥିଲା ତାପରେ ଗାଧେଇକି ଏ ଠାକୁ ଠାକୁର ପୂଜା କଲି ଝିଅ ଉଠିଲା ତାକୁ ବ୍ରସ କରିକି ତାକୁ ଖୁଆଇକି ଭାତ କଲି ଆଉ ଭେଣ୍ଡି ତରକାରୀ। ଭେଣ୍ଡି ଟମାଟ ଭାଜି ପଖାଳ ଦେଇ ଖାଇବା ପାଇଁ। ସଜନା ଛୁଇଁ ଆଳୁ ତାକୁ କୁ ଭାଜିଲି କଲରା ଭାଜିଲି। ସବୁ ସରିଲାଣି ଖାଲି ପୁଣି ଥରେ ଭାତ ହବ।
ପୁରା ଗୃହିଣୀ ଆଉ ନାଇ ହଁ। ଯେତିକି କାମ।
ସକାଳୁ ଉଠିକି ଆଠଟା ସାଢ଼େ ଆଠଟାରେ ଉଠିିଲି ହେ ହେ ଉଠି କି ଖଟ ଓହ୍ଲେଇ ନି ବଇଚି ।
ଓହୋ।
ହଉ ସେୟା ହବ ଆଉ ମୁଁ ବି ସେମିତି ଥିଲି।
ମାନେ ଇଏ ଭିତରେ ବହୁତ ଚେଞ୍ଜେସ୍ ଅଛି ସେଇ ଝିଅ କିନ୍ତୁ ସେ ତ ପୁରା ଅଳସି ହଁ ଆଳସୀ ଇଏ କରୁଥିବ ସେଇ ଝିଅ ପୁଣି ବଡ଼ ହେଲେ ସବୁ କିଛି କରି ପାରିବେ।
ହଁ। ମୋର ସଂସାର ପିଲା ଛୁଆ ଛୁଆ ହେଲେ ସବୁ ନିଜ କାନ୍ଧରେ ପଡିଲେ
ବୋଝେଇ ଯଉ ନୁହଁ କରିବାକୁ ପଡିବ ହଁ। ସେ ତ କେବେ କାହା କଷ୍ଟ ଦୁଃଖ ତ ଦେଖିପାରିବନି କି ମାନେ କିଛି ନକରି ଏମତି ଗୁମାନ ହେଇ ବସିପାରିବନି। କରିବାକୁ ହିଁ ପଡିବ। ସେଥିପାଇଁ ତ ନାରୀ ମହାନ ନାଁ ନୁହଁ
ହୁଁ ହୁଁ ନାରୀ ମହାନ ନାରୀର କରିବାର ନାହିଁ ମହାନ ହଁ। ନା ତ ଯୁଗେ ଯୁଗେ ପୂଜା ନିଅ ପୁଣି ସେ ଖଆଣ ଖିଣ ଦାଣ୍ଡ ନିିଓ
ହଁ ଏଇଟା ବି ଠିକ ଯୁଗେ ଯୁଗେ ପୂଜନିଆ କିଣେ କି ଦଣ୍ଡନିଆ ଠିକ କଥା ମାନେ ସ୍ଵାଧୀନତା ହେଲା ସତ କିନ୍ତୁ ଆଜି ଯାଏବ ମ ନାରୀ ରାତି ଦଶଟା ଏଗାରଟା ପରେ କାହା ଘରେ ଛାଡିବେ।
ନାଇଁ।
ଆଠଟା ହେଇଗଲି ଛାଡିବେ କାହାକୁ ମାନେ କିଏ ଯଦି ମାନେ ପୁରୁଷ ଲୋକ ନ ଯାଇଥିବେ।
ହୁଁ କାହାକୁ ଛାଡିବେନି।
କାହାକୁ ବି ଛାଡୁନାହାନ୍ତି କଣ ପାଇଁ ଛାଡୁନାହାଁନ୍ତି। ଏବେ ବି ମାନେ ଯେମିତି ଆମେ ସଵାଧୀନତା ପରେରାଇ
ହୁଁ ହୁଁ ଛୋଟ ଛୋଟ ପିଲା ତ ତୁ ଛାଡ଼ୁନାହାନ୍ତି ଆଉ
ହଁ କାର ନା ସେମିତି ମାନେ ଇଏ ଦୃଷ୍ଟିରେ ହିଁ ପୁରୁଷ ସମାଜ ନାରି କୁ ଦେଖୁଛି
ହଁ
ଆଉ ଖାଲି ନାରୀ ଦୋଷ ମାନେ ପୁରୁଷ ଦୋଷ ନହିଁ ନାରୀ ଉଭୟଙ୍କର ବି ଇଏ ରହୁଛି।
ହଁ
ଦି ଜଣ ଯଦି ଭସ ସଚେତନ ହେଇଯାଆନ୍ତେ ଯଦି ଗୋଟେ ନାରୀ ବି ଭାବନ୍ତା ନା ମୁଁ ଯେମିତି ଯୋଉ ଜାଗାକୁ ଯେମିତି ପୋଷାକରେ ଗଲେ କି ସେମିତି ହେଇକି ଗଲେ ମତେ ମାନେ ଗୋଟେ ଲାଗିବ କି ମୁଁ ଏଇ ସମାଜରେ ରହୁଛି ସେ ସେମିତି ହେଇକି ଯିବା କଥା। ଆଉ ଗୋଟେ ପୁରୁଷ ବି ଭାବିବା କଥା କି ନା ମୋର ବି ଭଉଣୀ ମୋର ସ୍ତ୍ରୀ ମୋର ଇଏ ବି ଜାଣ ମୋର ବି ସେମିତି ନା ନାଇଁ ସମସ୍ତେ କେହି ଗୋଟେ ଦୃଷ୍ଟିରୁ ଖରାପ ନ କି ଇଏ ବି କାହାକୁ କହିଦବନି
ସମସ୍ତେ ମିଶିକି ସଚେତନ ହେଲେ ଆଉ ହୁଅନ୍ତ
ହଁ ସେଥିପାଇଁ ତ ଗାଁ ଗାଁରେ ସବୁ ଆୱାରନେସ୍ ଇଏ କରାହଉଛି ଛୋଟ ପିଲାଙ୍କୁ ଶିକ୍ଷା ଦିଆ ହଉଛି କୋଉଟା ଭଲ ଟଚ କୋଉଟା ଖରାପ ଇଏ ତା ସହିତ କେମିତି ମିଶିବା କଥା କଣ ଆଲି ଛୋଟ ଛୁଆଙ୍କୁ କହ ଛୁଆ ମାନେ କିଛି ଜାଣିନଥାନ୍ତି ବାବୁ।
ତ ଅଙ୍ଗନବାଡ଼ି ଛାଡିବୁ କି ଆଉ କଣ ବ୍ୟାଗ୍ ଆଣି ଶୋଇଛି ଅଙ୍ଗନବାଡି ବି ଆଗେ
ଚକୋଲେଟ ଦେଲେ ବି ସେମାନେ ଭୁଲି ହେଇ ଯିବେ।
ହଁ ଏବେ ତ ଏଇ ଗୋଟେ କୋଉଠି ଦୁର୍ଘଟଣା ହେଇଛି କଣ ଅ ଗୋଟେ ମାନେ ଜମିବାଡି ମାନେ ଗ ଳ ଲାଗି ଘର ପାଖରେ ଆଉ ଗୋଟେ ଛୋଟ ଛୋଟ ପିଲାକୁ ତାକୁ ମିଠା ନା ପୋଥିରେ ବିଶ ଦେଇ ଦେଇଛନ୍ତି।
ସେ ବଳି ପଡିଗଲା ନା ନାଇଁ-
ଆ ପଣ୍ଡ ପ ମାଙ୍ଗ
ସେଥିପାଇଁ ତ ବାପର ଭାର ବଢିଲା ବେଳକୁ ଯୁ ପିଲା ମା ଧରିତ୍ରୀକୁ ଆସୁନାହାନ୍ତି ପ୍ରତି
ଆଣିଲ ତା ପେଣ୍ଟେ - ହଁ ଏ ଭଗବାନ ଏ ଏ ବି ମାନେ ଯୋଉମାନେ ଅଧିକ ଅନ୍ୟାୟ କରୁଛନ୍ତି ସେମାନଙ୍କୁ ବି ସାଙ୍ଗ ମାନେ ଦଣ୍ଡ ଦବା ବି ଦରକାର
ଦରକାର କିନ୍ତୁ କଳିଯୁଗରେ ଓଲଟା ପରା
ଯିଏ ଭଲରେ ରହୁଛି ସେମାନେ ଖସି ମାନେ
ଯିଏ ସତ୍ୟରେ ଯାଉଛି ଯିଏ ହଁ ପରା ଯିଏ ସତ୍ୟ ନ୍ୟାୟରେ ଯାଉଛି ସେଏ ଖରାପ ମାନେ ଗୋଟେ କଥା ନାଇଁ ଭଲ ଯାଏ ସବୁବେଳେ ଇଏ
ହୁଁ। ତୁକୋଉଠି କି?
ସଜା ପାଇଁ ଖରାପ ସବୁବେଳେ ଇଏ ହୁଏ ଟେ ବଲଦେବଜୀ ମନ୍ଦିର ଆସିଛ
ନା ଯାଇନି।
ସେ ତାହେଲେ ଦେଖ ଯାଅନା କରନ୍ ଯୋଉ ପୁରୀ ଜଗନ୍ନାଥ ସିଏ ସାନ ଭାଇ ବଳଦେବୀ ଯିଉ ସିଏ ବଡ
ହଁ।
ହଁ ସେମା ଟିକ
ହଁ ଯାଅ ହଁ
କାନ୍ଦୁଛି ଆଉ ନାଇ